ହାଲୋ ଆଜ୍ଞା ଶୁଭିଲା।
ହଁ ସୁବୁ ଛି କୁହନ୍ତୁ।
କୁହନ୍ତୁ କଣ କରିଥିଲେ ଆପଣ?
ହଁ ବସିଥିଲି ବାହାରେ ଟିକେ ଆଉ।
ନା ହଁ ନା ବର୍ଷା ଆପଣଙ୍କ ଆଡେ ହଉଛି।
ହଁ ହଉଛି ବହୁତ ଦିନ ହେଲା ତିନି ଚାରି ଦିନ ହେଲା ହଉଛି ଖାଲି କମିବନି ଆଉ କିଛି।
ଆଉ ବର୍ଷା କେମିତି ଆପଣ ଉପଭୋଗ କରୁଛନ୍ତି?
ହଁ ସେମତି ଭଲ ଆଉ। ବାହାରେ ତ କିଛି ବାହାରି ହଉନି କିଛି ନା ହିଁ ଘରେକା ରହିକି ଦେଖିବା କଥା ଆଉ କଣ?
ହଁ।
ଆପଣ?
ହଁ ସେଇଆ। ଚାରି ଦିନ ହେଲାଣି ବର୍ଷା ତ ବହୁତ ହଉଚି ଜମାରୁ ବି ଛାଡୁନି। ବାହାରକୁ ତ ଯାଇ ହଉନି ଘରେ ହିଁ ରହିବା କଥା ଦେଖିବା କଥା କନ ହଉଛି।
ହୁଁ ଠିକ ସେଇଭଳି ଏପଟେ ବି ଚାଲିଛି ସେମିତି ଆଉ।
ବର୍ଷା ବି ହବା ନିହାତି ଦରକାର ଯୋଉ ପରିମାଣରେ ଖରା ହଉଥିଲା।
ହଁ ତ।
ସେଥିରୁ ମୁକ୍ତି ପାଇବା ପାଇଁ ବର୍ଷା ହବା ନିହାତି ଦରକାର।
ହଁ ଭଲ ବର୍ଷା ଟା ଟିକ କେ ହଉଛି ତ ଭଲ ଲାଗୁଛି ଖରା ପାଇଁ ବି ବହୁତ ବିରକ୍ତ ହେଇଯାଉଥିଲେ ସବୁ।
ହଁ ଯୋଉ ପରିମାଣ ରେ ଖରା ହଉଥିଲା ତା ପାଇଁ। ଉଁ ଜନ ଜୀବନ ଅସ୍ତ ବ୍ୟସ୍ତ ହେଇ ଯାଇଥିଲା।
ହଁ।
ଆଉ ବର୍ଷା ହେଲାରୁ ସମସ୍ତଙ୍କ ପାଇଁ ଟିକେ। ତ୍ରାହି‌ ମିଳିବ ସମସ୍ତଙ୍କୁ ଆଉ। ଆମେ ଯେମତି ସୁବିଧା ପାଉଛେ ବର୍ଷା ହେଲାରୁ ଟିକେ ଶାନ୍ତି ଆମକୁ ଲାଗୁଚି କୃଷକ ମାନଙ୍କୁବି ବି ଟିକ ଟିକେ ଶାନ୍ତି ଲାଗିବ।
ହଁ ଠିକ।
କୁହନ୍ତୁ ଆପଣ କିଛି ନାହିଁ ମୁଁ ବର୍ତ୍ତମାନ ବସିଛି।
ଆଜ୍ଞା।
ତ ଆମ ଆଡେ ବହୁତ ଜୋରସେ ହଉଛି ତ ବର୍ଷା ହିଁ ଦେଖିବା କଥା କୁଆଡେ ତ ବାହାରି ହଉନି କିଛି କରି ହଉନି।
ହଁ ଇଆଡେ ବି ଠିକ ସେଇଭଳିଆ ହଉଛି ବର୍ଷା ବହୁତ ହଉଛି ତିନି ଚାରି ଦିନ ହେଇଗଲାଣି।
କୋଉଠିକି ଯାଇ ହଉନି କିଛି ନାହିଁ ଖାଲି ଘରେ ଏକା ରହିବା ପାଇଁ ପଡୁଛି ବର୍ଷା ଯୋଗୁ।
ହଁ। ଆମର ତ ବର୍ଷକ ଛ ଋତୁ ଛଅ ଋତୁ ମଧ୍ୟରେ ଆମେ ତିନିଟା ଋତୁ ହିଁ ଦେଖି ପାରୁଛେ ଗ୍ରୀଷ୍ମ ବର୍ଷା ‌। ଶୀତ ଆଉ ତ ଆମେ କିଛି ଜାଣି ହିଁ ପାରୁନି ତେଣୁ କରିକି। କେ ଯା ହଉଛି ତାକୁ ଭଲସେ ଉପଭୋଗ କରିବା ନିହାତି ଦରକାର।
ହଁ ଠିକ।
ଭା ସିଜନ ରେ ବର୍ଷା ଆଉ ଖରା ଦିନରେ ଖରା ଠିକ ସେମିତି ହଉଛି ଆଉ।
ହଁ। ଆଉ କୁହନ୍ତୁ।
ଆଉ କିଛି ତମ ଅଏ ଅଞ୍ଚଳରେ କଣ ପ୍ରସିଦ୍ଧ?
ହୁଁ। ଅଞ୍ଚଳରେ ତ ସ୍ ଆମେ ତ ଓଡିଶାରେ ସମସ୍ତେ ରହୁଛେ ଆପଣ ତ ଜାଣିଥିବେ ଓଡିଶାରେ ‌। ସବୁ ପର୍ବପର୍ବାଣୀ ଖାଇବା ପିଇବା ସବୁ ବହୁତ ହିଁ ପ୍ରସିଦ୍ଧ ଏବେ ତ ରି ସେ ଏବେ ତ। ଉଁ ପାଖରେ ଏବେ ନିକଟରେ ଯାଇଛି ରଜ ପର୍ବ ଆପଣ ଜାଣିଥିବେ ରଜ ପର୍ବ ଆମ ଓଡିଶା। ଓଡ଼ିଶା ର ସବୁଠୁ ପ୍ରମୁଖ ପର୍ବ ‌।
ହଁ। ଆଉ ରଜ ଟା କେମିତି ଏଞ୍ଜଏ କଲେ ସବୁ।
ହଁ ରଜ ଟା ରଜ ଟା ବହୁତ ଭଲସେ ଏଞଏ କଲି ଆ। ଆପଣ କୁହନ୍ତୁ ଆପଣ ରଜ କେମିତି।
ହଁ ଆମର ଏପଟେ ବି ଦୋଳି ଫୋଳି ସବୁ ହେଇଥିଲା ଛୁଆମାନେ ସବୁ। ସଜବାଜ ହେଇକି ଶାଢ଼ୀ ଫାଢି ପିନ୍ଧିକି। ଆସିଥିଲେ ସମସ୍ତେ ମିଶିକି ଝୁଲାଝୁଲି କଲୁ କେତେ। ଖୁସି ଲାଗିଲା ଭଲ ଲାଗିଲା। ଆପଣ।